ହଁ।
ଟଁ,
ମୋ କଥା ଶୁଭୁଛି?
ହୁଁ ଶୁଭୁଛି କ?
କଁ କରୁଛ? ତମର କଣ ରୋଷେଇ କରୁଛ ହେଲା।
ରୁଟି ସାରିଦଲି ଆଉ ମାଛ ତରକାରୀ ସାରଦେଲି ଅଣ୍ଡା ଭୁଜିଆ କରିକି ଥୋଇଲି। ପୁଅ।
କି ତମର ତମର କଣ ଏଇ ସାତଟା ଏଇ ସଉ ପାଞ୍ଚଟା ଛଅଟା ରୁ ଖାଇକି ଶୋଇପଡ଼ିବେ କି?
ଆଉ ଛଅଟା ଆମର ଖାଉଛୁ ସାଢେ ଦଶଟା ଏଗାରଟା
ଆଉ କଣ ପାଇଁ ଏତେ ଜଲଦି କରିଦଉଛ ଯେ?
ଏଇ ଜଦି ସାରିଦେଲି ହେଇଯାଉ ମୁଁ ଯିବି ତ ଏଠିକି ଗୋଟେ ଭୋଜି ଅଛି ହେଯାଉ ସାଙ୍ଗ କଣ ମ୍ୟାରେଜ୍‌ ଆନିଭର୍ସରୀ।
ଓହୋ ମାନେ ହଁ ମାନେ ତୋ ଯା ବି ଯିବେ?
ହଁ ସମସ୍ତେ ଯିବାର ଅଛି ନା? ସେଇବୁ କାମ କାମ ସାରି ସଉଚ।
ଓହୋ ସମସ୍ତେ ବୋଲେ ସମସ୍ତେ ତାଙ୍କ ଫ୍ୟାମିଲି ଖାଲି ତୋ ଶାଶୁହରିକ ରହିବେ?
ହଁ। ପୁଅ ଟାକୁ ଧରିକି
ହ।
ସିଏ ରହିବେ ଆମେ ପଳେଇବୁ ସେରହିବେ ଆମେ ପଳେବୁ ନେଇ ଯାଇକି ଆସିବୁ ସାତଟା ବେଳକୁ ନା ଆଇ ଲାବେଳକୁ ଆଠଟା ନଅଟା ହୋଇଯିବ। ଦବକି ସୋପାଇଁ ସବୁ କାମ ତୁଟେଇ ଦେଲେଣି ।
ଦି ଜଣଯାକ ସାଙ୍ଗ ଦି ଜଣ ଯାକ ସାଙ୍ଗ ହେଇକି କରିଦେଲ?
ହଁ ସେ ବାପା ବସିଥିଲେ ମୁଁ କରିଦେଲି ସେ ବାସନ ଫାସନ ଗୁଡ଼ା ମାଜି ଦେଲି ଦେଲା ମୋର ସବୁ କାମ
ଓ ହୋ ।
ନା ଆମର ଏଇ ଅଛୁ ଏଇଠୁ ସେଇ ଗୋଟେ କିଲୋମିଟର ଦେଢ କିଲୋମିଟର ମ ଏଇ ପାଖ ରେ ଆମ ସାଙ୍ଗ ଆ ତା ଇଏ ସେ ଫୋନ କରିକି ଡାକିଲାଣି ମୁଁ କହିଲି ହଉ ବାହାରି ଆଉ ଚକଟା ଆଣ ଖେଳିବୁ ଏଇଠି।
କେତେ ଟାବେଳ କୁଜିବ?
ହୁଁ ସାତ ଛଅଟା ବେଳକୁ କହୁଥିଲା ତାପରେ ସାତଟା ହଁ ଯାଉଛି । ଆଉ ତୁ ରୋଷେଇ କଣ?
ସକାଳୁ ରୋଷେଇ କରିଥିଲି ସକାଳୁ ରୋଷେଇ କରିଥିଲି ସନ୍ତୁଳା ଆଉ ପୋଟଳ ଭଜା ଆଉ ସାଲାଡ କରିଥିଲି ହେଲେ ଏଇନା ବରା କରିବି ବରା ତରକାରୀ ତରକାରି କରିବି।
ହୁଁ ହୁଁ ବରା ତରକାରୀ ନା ପଠେଇ ଦେ ଦିଟା ବରା ତରକାରୀ ଇଚ୍ଛା ହେଲାଣି ଖାଇବାକୁ।
ଓହୋ। ନହେଲେ ବନେଇ ବନେଇନି ବନେଇବି ଆଉ ଟିକେ ଗଲେ ଆଉ ବାଟି ବୁଟାକି ରଖିଛି। ରଖିଚି ଖାଲି ବନେଇବି ବାସନ ଗୁଡ଼ା ପଡ଼ିଛି ମାଜିବି ତାପରେ ବନେଇବି ଆଉ।
ହଁ ସନ୍ଧ୍ୟା ବି ହେଲଣି।
ଏ ଯୋଉ
ଘରକୁ ଏଇ ଦେଖିବା ଅପା ଯଦି ତାଙ୍କ ଗାଁକୁ ଯିବେଭାରି ଯିଏ ହେଲେ ହେଲେ ଜଣେ ଘରେ ରହିବ ନା। ସେ ଯଦି ଯିବେହରି ମୁଁ ଯିବିନି ସେ ଯଦି ନଜିବେମୁଁ ଯିବି ହାରି ଆଉ।
ଓ ହୋ ଏମିତି ପ୍ଲାନିଙ୍ଗ୍ ଅଛି ମତେ କ ମତେ ଭାଇନା କହୁଛନ୍ତି ଅ ଯା ଯାହା ଯେ ବୁଲିକି ଆଇବ ରଜକୁ ନାହିଁ କରୁଛି।
କଣ ପାଇଁ ଯାଉନା?
ନା ଗୋଟେ ଆମେ ଆମେ ଯୋ ଆମେ କୁଲର୍, ଫ୍ୟାନ୍ ରେ ରହିଲୁଣି ଆଉ ଏସି ରେ ଗଲେ ରହି ପାରିବୁନି।
ଯା କହିଲେ। ଏଟା ଯାଲୁ ଏରା ଭଲ ନୁହେଁ କିନ୍ତୁ ସେଟା କଣ କହିଲୁ ନା ଖୁସି ନାଗୁଚି କିନ୍ତୁ ମୁଁ ମାନେ ରହିଗଲେ ପଦାକୁ ବାହାରି ହଉନି। ବାହାରିବ ମାନେ ମୁଣ୍ଡ ଫୁଣ୍ଡ ଏମିତି ବିନ୍
ରହିଗ ତୁ ରହିଗଲୁଣି ଯେ ମୁଁ ରହିଗଲୁଣି ଯେ ବାହାରକୁ ଆଇଲା ବେଳକୁ ଆସତା
ସମାଳିି ହଉନି। କହୁଛ ରା ଭଲ ନୁହେଁ। ମୋ ପୁଅ ତ ଏମିତି ହଉଚୁ ମୁଁ କଣ କହିବି?
ଆଉ ତାହେଲେ ତ ତୋର ଗୋଟେ ଆଣନୁ ଚାର୍ଜ ଦିଆ ଲାଇ ଏ ଯୋଉ ବ୍ୟାଟେରୀ ଦିଆ ଫ୍ୟାନ୍ ଟେ ତୋମେ ଯୁଆଡ଼େ ଯୁଆଡ଼େ ଯିବ ସିଆଡ଼େ ସିଆଡେ ଲଗ
ଲାଇନ୍ ପଳେଇଲେ ସେ ଇନଭଟର୍ ଚାଲୁଚି ଯେତିକି ଟାଇମ୍ ବନ୍ଦ ରହିଯାଇଛି ସେମିତି ହଉଚି। ତାକୁ ଆସିକି ଦୁଆରେ ବସୁଚି ଧରିକି। ଦିନେ ରାତି ଟା ମାନେ ନଅଟା ବେଳକୁ ଲାଇନ୍ ପ ଥିଲା, ହେଲୋ
ଅଁ, ।
ତାର ଲାଇନ୍ କଟିଲା ଆଇଲା ହେଇ କଟିଲା ଯେ ଇନଭଟର୍ ଜଳେଇ ଯା ଟେବୁଲ୍ ଫ୍ୟାନ୍ ଉପର ଫ୍ୟାନ୍ ଚାଟା ରୁମ୍ ରେ ଲାଗିଲା ବେଳକୁ ତିନିଟା ଟେବୁଲ୍ ଫ୍ୟାନ୍ ପୁଣି ଚ-ଉପର ଫ୍ୟାନ୍ ଚାଟା ଆ, ଲାଗିଲା ବେଳୁ ପୁଣି ସକାଳ ସଇଲା କେତେବେଳୁ ଚାରିଟା ବେଳକୁ ବୁ- ଇନଭଟର୍ ସରିଗଲା। ଚାଟା ବେଳୁ ତ ଦେ ଫୁ କି କାନ୍ଦ ତାକୁ ଆଣିକି ଆମ ଗେଟ୍ ପାଖରେ ଦୁଆରେ ଧରିକି ବୋଇଲି।
ଓ ହୋ।
ଆଉ ଖଣ୍ଡ ଗରମ ଭଲ ବର୍ଷା
ବର୍ଷା ଉଠେଇଥିଲା ଦୁଇଟାରେ ପବନ ଫବନ ହେଲା ଯେ ଲୁଗାପଟା ନେଇକି ଥୋଇଦେଲି। ତାପରେ ବିରି ଚାଉଳ ଛଡେଇକି ବା କୁଟା ବୁଟି କଲି ତାପରେ ମୁଁ ଯାଇକି ଲୁଗାପଟା ଭା କଲି। ସାନ ସାନ ରୁ ରଖନ୍ତି ଆଜି। ମୋତେ ତ ଏଇ କୋ ଯୋଉ ମୁଁ କଣ କିଲି ବାହାର ଝାଡୁ ଯେଇ ଯୋଉ କାମ ରଖୁଥିଲି ତା ନା କିଛି ନା ଆ, ଯାହା ତ କଣ କରିନି ଘଡିକି ଉଠିକି ଏବେେ ପୁଣି ଯାଇକି ଟିକେ ଝାଡୁ ଲୁଗାପଟା ଏକା ଭାଙ୍ଗିକି ସେ ଘରେ ସବୁ ତକିଆ ତୁକି ଉଠେଇ ସେଦିନ ରହ ଏଇ ବାହାରୁ କେନ ଆସିବେ, ଆଉ ଯାଉଚି ବାସନ ମାଜିବି ଆ ଖରା ହଉନି କିନ୍ତୁ ଗୁଳୁ ଗୁଳୁ ଟା ବାହାର ହଉଛି।
ହଁ, ହଁ। ମୋ ପୁଅ ତ ତାର ଚକର ବସି ଗୋଟେ ପାର ଧରିକି ପିଟୁଛି ଆଉ। ଆମ ରାଜାକୁ।
ଅଁ, ହଁ। ତ ଏ ଯୋଉ ଅ, କହଲ ତୋ ପୁଅ ଦେଖିଲେ ଆମ ଆମକୁ ଚିହ୍ନି ପାରିବନି।
ତା କାନ୍ଧରୁ କୁ ଗଲା ଯେ ବାପୁ ମାମା ଡାକିଲେ କେତେ ଗଲାନି କାନ୍ଦିଲା। ଅଚିହ୍ନା ଲୋକ ଦେଖିଲେ କାନ୍ଦୁଛି।
ହଁ ମୋ ପୁଅ ଘରେ।
ଓ ଷେ ବାହା ପାଚରେ ବସି ଗାଡି ଟା ବାହାର କରିବୁ ମାନେ ସେ ଏମିତି ହବ ତୋମ ଖରା ପନ୍ଧ ସିରେ ସବୁ ବାହାରି ଲାଣି, ଯି ଦିଆ ଟିକେ ଟିକେ ହେଲାଣି। ହୁଁ, ନୂଆ ଶାଢୀ ପିନ୍ଧିବୁ ମାନେ ଜାଣି ପାରୁଚି କୁଆଡେ ଯିବୁ ବୋଲି। ଥି ହଉ କାନ୍ଦିବ।
ଖାଲି ଚେ ଖାଲି ଚିଲେଇବ ସିଏ ନା।
ଚିଲଉଚି ଯେ ମୋ ଇଏ ଯଦି ଯାଉ ଜାଣେ ଯେ କୁଆଡେ ଗଲେ ବୋଲି ପେ ସାର୍ଟ ପେଣ୍ଟ କୁ ପିନ୍ଧିଲେ ତାରି ଗୋଡ଼ ଧରିକି ଓହଳି ପଡ଼ିଛି।
ହଁ।
ହ
ଆଉ ଏଇନା କୁଆଡେ ପ୍ଲାନିଂ ଅଛି ବୁଲିବା ପାଇଁ?
ହଁ ଅଛି ଆଉ ଯାଇଥାନ୍ତୁ ତ। ପୁରୀ ଭାତ ଦେଇ ତା ତା ପୁଅ ଚୁଟି ପଡିଥାନ୍ତା ପୁରୀରେ ଯେ। ଵାପାଙ୍କ ଭିତର ତ ହ୍ନି ଵା ଆସିଥିଲୁ ଏଇ ଦଶ ଜୁନ ଏଇ ଯୋଉ ମେ ଦଶରେ। ଆଉ ଯାଇପାରିଲୁନଣି ବାପାଙ୍କର। କଷ୍ଣ ସିଏ ଚଛୁଟି ପକେଇଦେଲା ତାଙ୍କୁ ମନ୍ଦିର କ ପାଖରେ। ଏଇ ଚୁଟି କଛି ତା ତା ଇଏ ଥିଲା ତା ପୁଅର ଖ୍ଷୀରି ଚଟେଇବା। ପୁରୀରେ ଥିଲା ଯେ ଆଉ ଚଟ ପାରିଲାନି ଶୁଭ ମନ୍ଦି ଚଟ ପଡ଼ା ତଙ୍କ ଗାଁ ପାଖରେ।
ହଁ ହଁ।
ରାତି ରେ ଆଜି ତାହାଲେ ଛନଛୁଣି ନା। ତୁ ପା ଆଇଁସ ଫଇସ ବୋଧେ କିଛି ଖାଉନୁ। ଆଇଁସ କିଛି ଖାଉନୁ।
ଆଇଁସ କିଏ ଖାଇବ।
ଭଲ ଛୁଆ ଦିଟାଙ୍କ ବି ସେଇମ ନା ଛୁଆ ଦିଟାଙ୍କ ଟ ବି ସେଇମ। ସାନ ପୁଅଟା।
କାଲି ଯାଉଥିଲୁ ଅଙ୍ଗନବାଡି।
ହି ହେ ହେ ହେ।
ହଁ ଆମ ପୁଅ ସାନ ବଡ ଏମତି ଆମ ଝିଆରିକ ବି ମିଳୁଛି। ହେଲା ତାଙ୍କୁ ମିଳିଲା ଷୋହଳଟା ଆମକୁ ମିଳିଲା ବାରଟା ଆମ ଝିଅ ଦେଖେଇଲେ ଯାହାକ
କେମତି ବାରଟା ମିଳୁଛି ଯେ ମତେ ମିଳୁଚି ମୋ ପୁଅକୁ ମିଳୁଛି ଦଶଟା।
ତ -ତାହେଲେ ତମର ଖାଉଛନ୍ତି ଦିଇଟା।
ହଁ ଆମର ଦି ଟା ଖାଉଛୁ।
ତ ତୋ ପୁଅର ଯଦି ଦଶଟା ମିଳୁଛି ଆଉ ତାହେଲେ ଖାଇ ଦଉଛନ୍ତି ସେମାନେ। ମୋର ପୁଅ ମୋ ପୁଅର ବାରଟା ମିଲା ଯେ ମାନେ। ଓହ ବାରଟା ବାରଟା ମିଳୁଛି ତାପରେ ବାର। ବାରଟା ଯୋଉ ଅଁ କଣ କହିଲୁ। ବାରଟା ମିଳିଚି ବାରଟାରୁ ପୁଣି କଣ କହିଲୁ ଝିଅର ମିଳିଲା ଛଅଟା। ଝର ଛଅଟା ମିଲା ଯେ ସେ ନକେ ଆ ସେ ନହଁକି ନେଲେ। ଯେ ସେଠିନ ମାନେ ଜରି ଖାଲି ଛଡେଇଲା ଷୋଳ ଷୋହଳ ଟା। ଝିଅର ଷୋଳଟା ଆମ ମୋ ମୋ ସାନ ପୁଅ ନା ଖାଲି ଟାଣିଲେ ଦେ ଆମ ଅଣ୍ଡା ଆମ ଅଣ୍ଡା ନେନି ଆମ ଅଣ୍ଡା ଦେ। ଆମ ଅଣ୍ଡା ସବୁ ନେଇଗଲେ ତାର ଇଚ୍ଛା ଅଛି ଖାଇବା ପାଇଁ ସିଏ କଣ ଟା ଜାଣିଛି।
ହୁଁ ତୁ ଦୋଉନୁ ଏତେ ଛୋଟ ଛୁଆରଙ୍କୁ। ହେଲା ନୁ ବି ତୁ ଆଇଁଷ ସିନା ଖାଉନୁ ସେମାନଙ୍କୁ।
ଦେଖେ -ଏନା ଏ ଶୁଣୁ ଏନା ମିଳୁଛି ଦେଇଦୁ ହେଲା ପୁଣି ଯେତେବେଳେ ମିଳିବନି ଆଉ।
କଣ ମିଳିବନି ମାନେ କିଣିକି ଦବୁ। ଏଇ କଅଁଳା ଛୁଆରଙ୍କୁ ଟୋଟାଲ ତୁମେ ମାନେ ବାପା ବାପା ମା ଖାଉନ ବୋଲି ଆଇଁଷ ସରି। ଛୁଆ ଦିଇଟା ଙ୍କୁ ଇଏ କରିଦେଲ।
ସେଏ ଗୋଟେ ଦଶ ବର୍ଷ ନା କେତେ ଏଗାର ବର୍ଷ ହେଲାଣି ତାକୁ ବନ୍ଦ କରିଦେଇଛୁ ଆଇଁଷ ଛୋଟ ବେଳୁ ଖାଉନି।
ଆମ କୁକୁର ସହ ମୋ ପୁଅ। କୁକୁରକୁ ପାହାର ଧରିକି ତଡୁଛି ଆମ କୁକୁର ଡେଉଁଚି ତା ସହିତ ଇଏ ଖେଳୁଛି। ଇହି। ଉଁ ହୁଁ।
ହଁ କାଲି ଛଡେଇଲା ଛଡେଇଲା ମାନେ କାନ୍ଦିକି ମାନେ ଯଦି। ଯେହେତିିକି ନେଇଦବୁ ମାନେ ସେମାନେ କହିବୁ ଯଦି ଦେ ମାନେ ଦେ। ହେଠି ଗଲେ ଯଦି ମାଛ କି ଅଣ୍ଟା ଅଣ୍ଟା କଲେ ଖାଲି ଯିଦି କହୁଛୁ ମୁଁ ଖା ଖାଇବା ରେ ଆମର ଆମ ଝିଅଟି।
ଟୋଟାଲ୍ ଖାୟା ଖାଇନି?
ନା। ଟୋଟଲ୍ ସେ ଖାଇନି, ନା।
ହଁ, ହଁ ଘଡଘଡି ବର୍ଷା ହେଇନି ନା। ଇଆଡେ ତ ଏ ଆଡେ ତ ମାରୁଛି, ଆଉ।
ନା ଆମ ଆଡେ ଉଠେଇଛି। କିନ୍ତୁ, ହେଇନି ବର୍ଷା।
ହୁଁ।
ସବୁ ଅସ୍କ ଗୋଟେ କୁଆଡେ ହଉଛି ବୋଧେ ଆଉ। ଆମର ତ ନାହିଁ। କୁଆଡେ କୁଆଡେ ହଉଛି ବର୍ଷା।
ଉଁ ହୁ। ଆଉ ଆଉ ଦେହ ପା ଭଲ ଅଛି? ମୁଁ ମୋତ ସାଧା ପାଟି ଆଜି-ଇ ରବିବାରେ ନା, ମୁଁ ଖାଉନି ଆଇଁଷ।
ଘରେ ମାଛ ହେଇଥିଲା ଆଁ।
ରବବାରେ ଖାଉୁନୁ।
ନାଇଁ ମୁଁ ରବିବାର ପୁଅ ଟା ଛାଡି ଦେଇଛି। ଖାଉନି ମୁଁ ମୋର କଣ ଖାଇଥିଲି? ଏଇ ଯୋଉ ଖଡା ଫଡା ପକେଇକି ଖଡା ଆଉ କଣ ପଣସ ମଞ୍ଜି ପକେଇକି ସାରୁ ଫାରୁ ପକେଇକି ହେଇଥିଲା ରାଇ। ରାଇ ହେଇଥିଲା, ଶାଗ ଭଜା ହେଇଥିଲା ମୋର। ପୋଡା ପୋଡି କରିକି ମୁଁ, ମୋର ଖାଇଦେଲି। ହଁ।
ଆଉ ତାହେଲେ ତୁ ଭୋଜିରେ ଯିବୁ ଯେ, କଣ ଖାଇବୁ ଲୋ? ଭୋଜିରେ ଗଲେ କଁ ଖାଇବୁ?
କଁ କରିଥିବେ ଯେ ଦେଖିବା ଆଉ ଯାଇକି। ଯାଏ, ଇଚ୍ଛା ତ ହଉନି। ଦେଖିଆ କଁ!
ହଁ, ମ ଛଅଟା ହେଲାଣି ସାତଟା ଭିତରେ ବାହାରକୁ ଯିବ ଆଉ।
ହୁଁ, ନାଇଁ ମୋ ପୁଅ ମାସକର ହେଇଥିଲା। ମୁଁ ଛାଡିକି ଯାଇଛି। ମାସକର ସେ ଏକୋ ତାର ବାର ତେର ଦିନ ହେଇଥିଲା, ମୁଁ ତାକୁ ଛାଡିକି ଯାଇଛି ମାର୍କେଟେ।
ତୁ ପୁଅକୁ ପୁଅକୁ ଛାଡିକି ଯିବୁ।
ହଁ, ମୁଁ ଛାଉ ଖଣ୍ଡକୁ ନେବି। ମୁଁ ତ ପୁଅ ନିଅଲୋ ଗଲ ମୁଁ ଛାଡିକି ଯାଏ ଆ ଆ।
ସେ ସେ ରହିବ! କାନ୍ଦିବନି?
ନାଇଁ ସିଏ ତାର ଖାଇବା ଦେଇଦେଇଥିବି, ସେ ତାର ମା ପାଖରେ ଥିବ ଅପା, ମା, ବାବା ସେ ସବୁ ରଖିଥେବେ।
ହଁ
ହେଟା ଗେଟ୍ ଦେଇଚି, ଗେଟ୍ ଖୋଲୁଛୁ କଣ?
ଅ ହ ହଉ ରଖୁଛି ତାଲେ।